ସଂଙ୍ଗାତେ।
ହାଏ ସଂଙ୍ଗାତେ।
କଣ କରୁଚ? ଆପଣଙ୍କ ଏଠି ଗରମ କେମିତି?
ଆମର ଏଠି ଗ୍ରୀଷ୍ମର ବହୁତୁ ପ୍ରଭାବ ପଡ଼ିଛି।
ହଁ ଗ୍ରୀଷ୍ମ ଋତୁର ପ୍ରଭାବ ବହୁତ୍ ଜୋରେ ପଡିଛି ତମ ଏରିଆରେ ନା କି? ଆଁ ଏଇ ଗ୍ରୀଷ୍ମ ଋତୁରେ ତମ୍ ପ ପଖାଳ ସହିତ ବଢିଚୁରା ଖାଅ ବହୁତ୍ ଆନନ୍ଦ ଲାଗିବ। ତମେ ଖାଇବାକୁ ଆଜି କଣ କରୁଚ? ଉଁ।
ଏଇ ପର୍ଲା ଭାତ।
ହୁଁ।
ଭର୍ଣ ଆଉ ବାଇଗଣ ଆଉ ଟମାଟ
କୋ କୋଉଟା କିଏ ସବୁ କଲେ ତମର ତମ କ ହଷ୍ଟ୍ ତମ ହଷ୍ଟେଲରେ ନା ଘରେ ଅଛ।
ବସ୍ତିଲି ମୁଁ ଆଜି ମୋର ଗୋଟେ ମିତ ଅଛି ସେ ମିତ ସବୁ କଲା ମୁଁ
ଓହୋ ସବୁ ସି କଲେ? ଓହୋ ଆମ୍ବ ତମ ଏରିଆରେ ଅଛି ନା ଆଣିବ ନା ଦି ଚାରିଟା ଆମ ଘରକୁ ଯେବେ ଆସିବ।
ହଉ ଠିକ ଅଛି ହଉ ପଠେଇଦେବି ଆଉ। ପଟ୍
ଆଉ ମୋ ପାଇଁ ଦିଟା ପଠେଇଦବ।
କେତେଟା ଆମ୍ବ ପଠେଇବ? ହେଲେ ଖଟା ଆମ୍ବ ପଠେଇବନି ମିଠା ଆମ୍ବ ଯଦି ଥିବ ପଠେଇବ ନଅ ନେ ନାଇଁ। କିନ୍ତୁ ମିଠା ଆମ୍ବ ପୁରା ମିଠା ଜିଥିବ ପଠେଇବ ନଅନେ ଖଟା ମଟା ପଠେଇବନି।
ହଁମ୍।
ବୁଝିଲି। ମୁଁ କହିଲି ମିଠା ଆମ୍ବ ପଠେଇବି ଖଟା ଆମ୍ବ ଟୋଟାଲ୍ ପଠେଇବେନି। ଯୋଉଟା ଭଲ ଆମ୍ବ ଥିବ।
ଇଁ ନାଇଁ ହୁଁ ହୁଁ ହୁଁ।
ହଁ ମୋ ଚକ୍ଷୁ ଟା କାହିଁ ଦଳି ହଉଛି ତମର କିଛି ଜ୍ଞାନ ଅଛି କି? ଆମର ବାଡିରେ କମଳା ବୃକ୍ଷ ଲେମ୍ବୁ ବୃକ୍ଷ ଶୁଣି ସାର ତମେ ହଷ୍ଟେଲ୍ ଓହୋ ମାନେ ଇଣ୍ଟର୍ସିପ୍ କରୁଛ ବୋଧେ? ଓହୋ ଚକ୍ଷୁମଟେ ମୋ ଆଖି ଟେ ଦଳି ହେଇକି କୁଣ୍ଡି ହଉଛି କ ପାଇଁ? ସେ ଯୋଉ ଆଖିର ମୁନ ଟା ମାନେ କଣଟା ଦି ପଟ କୁ କଣ ଯୋଉ କୁଣ୍ଡେଇ ହୋଉଛି ଚକ୍ଷୁର। କଂପାଇଁ ମୋର ଏଟା ବ୍ୟା ଡେଲି ଗତ କ ସମସ୍ୟା ହେଇଗଲାଣି। କେମିତି ପରୀକ୍ଷା ଟା କଣ କରାଯାଏ ତମ ପରୀକ୍ଷା ଟା? ଆମ ବାଡିରେ ଅଛି କମ କମଳାବୃକ୍ଷ, ଲେମ୍ବୁବୃକ୍ଷ, ପଣସବୃକ୍ଷ, ବାତାବିବୃକ୍ଷ ଆମ୍ବବୃକ୍ଷ ଏଇସବୁ ବୃକ୍ଷ ଅଛି।
ଓ ଏତେ ପ୍ରକାର ବୃକ୍ଷ ରହିଥା ଗଛ ହିଁ ଆମ ଜୀବନ ଆମକୁ ନିଶ୍ଵାସ ପ୍ରଶ୍ୱାସ ଦେବାରେ ହ
ବହୁତ ବହୁତ ହଁ ବହୁତ ହି ସାହାଯ୍ୟ କରେ। ଏତେ ଆନନ୍ଦମୟ ଲାଗି ଯେ ମତେ ବହୁତ ହି ଭଲ ଲାଗେ। ଗଛକୁ ଲଗେଇବା ଆଜି ମୁଁ ଗଛ ଚାରିଟା ଲଗେଇଛି। କାଲି ଭାବୁଛି ଲଗେଇିବି ଦିଟା ସବୁଦିନ ଆମେ କିଛି କିଛି କରିକି ଗ ଛ ଲଗେଇଲେ ଆମ ଜୀବନମୟ ବହୁତ ଖୁସି ହବ।
ଜୀବନରେ ଆନନ୍ଦ ଭ ହଁ
ହଁ ଜୀବନମ ଆନନ୍ଦ ଭରିଯିବ। ଆପଣ ଆପଣଙ୍କ ସହିତ ମୁଁ ଯେତେବେଳେ ହଁ ହଁ ବୁଝିଲି ସେ ସାଙ୍ଗ ତ?
ହୁଁ
ହଁ କଣ ହେଇଛି ସେ ସାଙ୍ଗ କଥା କହୁଛ ତମେ କହୁନା।
ସେ ସାଙ୍ଗ ଖବର କଣ ଭଲ ତମ ଗାଁରେ ସବୁ ଝିଅ ମିଞ୍ଚିଥିଲେ ତାଙ୍କ ଖବର ସବୁ କଣ ଭଲ।
ହଁ ସେ ସଙ୍ଗାତ ମାନେ ବହୁତ ଭଲରେ ଅଛନ୍ତି ଦି ଚାରି ଜଣ ବାହା ହେଇଗ ବିବାହ କରିଗଲେଣି। ଆଉ ଦିହଣ ଖନ୍ତୁ ବାହା ହେବେ ଏଥରକ। ଆଉ ଆମର ଜଣେ ଅଛନ୍ତି ଏଇ ଗୋଟେ ନାନୀ ତାଙ୍କର ଏଇଥର ବାହା ହେଇପାରେ। ଥର ବୈଶାଖ ନୁହେଁ ତ! ହଁ ବୈଶାଖ, ଜ୍ୟେଷ୍ଠ, ଆଷାଢ, ଶାର୍ବଣ, ଭାଦ୍ରବ, ଆସିନ, କାର୍ତ୍ତି କାର୍ତ୍ତିକମାସ ବେଳେ ହବ।
ହ ହୋ ଓଡିଆ ମାସ ଗୁଡା ସବୁ ମନେ ରଖିଦେଇଛ ନା।
ଆଜ୍ଞା ମୋର ବହୁତ ହି ଭଲରେ ମନେ ଅଛି ଓଡିଆ ଭାଷା ହଁ। ଓଡିଆ ମାସ ଗୁଡା ମୋର ବହୁତ ଭଲ ଭାବରେ ଓଡିଆ ମାସ ଦିନ ଓଡିଆର ଓଡିଆ ହେଲା ମାତୃଭାଷା ମୁଁ ହେଲା ଓଡିଆର ଗୋଟେ ପୁତ୍ର। ମାଟି ହେଲା ମୋ ମାତୃ ମୁଁ ତ ଆଗରେ ସବୁବେଳେ ଚିରଉପକୃତ ମୁଁ ତା ଆଗରେ ସବୁବେଳ ପାଇଁ ଚିର ଉପକୃତ। ମତେ ଜଳ ଭାରି ସେବନ କରିବାକୁ ଇଚ୍ଛା ହଉଛି ମୁଁ ଜଳ ସେବନ କରିପାରିବନି ଆପଣଙ୍କ ଆଦେଶ ଯଦି ଥିବ।
ହଁ ଯାଇକି ଜଳ ସେବନ କରିନିଅ।
ହଁ ଓକେ ଠିକ ଅଛି ହଁ କୁହନ୍ତୁ ଏବେ କଣ।
ପାସ କିଛି ଅଛି କି। ବିଦ୍ୟୁତ କାଟ ର ସମସ୍ୟା କିଛି ଅଛି କି। ମୁଁ କହିଲି ବିଦ୍ୟୁତ କାଟର ସମସ୍ୟା କିଛି ଅଛି କି।
ନାଇଁ ନାଇଁ ଆମ ଏପଟେ ବହୁତ ଭଲ ବିଦ୍ୟୁତ୍ ରହୁଛି ଆମେ ତ ଘରେ ଘରେ ସବୁ ଇନଭେଟର ଆଣିକି ରଖିଦେଲେଣି ବହୁତ ବଡ ଲୋକ। ଠିକ ଗଲେଣି ସମସ୍ତତିଙ୍କର ଆମର ଖାଲି ସବୁ ରୁମ ରେ ଗୋଟେ ଗୋଟେ ବଡ ବଡ ଇନଭଟର ଲାଗିଛି।
ଅ ହ।
ଆମର ସବୁ ରୁମରେ ଏସି ଲାଗିଛି ଆମେ ଏ ବିନା ଏ ବିନା ଏସି ରେ ରହିପାରୁନା। ଆମ ଗାଁରେ ଆଗରୁ କିଛି ଏତେ ନଥିଲା ଏବେ ଗାଡି ଗୋଟା ଚଳା ପ୍ରଚଳନ ବହୁତ ହି ବଢୁଛି ଦିନକୁ ଦିନ।
ଦିନକୁ ଦିନ ଦ୍ରୁତଗତି ମହାଗତି ଦ୍ରୁତଗତି ମହାବି
ହଁ।
ପତି
ତମର ସବୁଠୁ ଭଲ ମିତ୍ର କି ତମ ଗାଁ ରେ ନା ତମ କଲେଜ ଲାଇଫ ଏଇନାକେ ଏବେ ତ ଇଣ୍ଟ ଲରେ ନା ତମେ କୋଉ ଲାଇ ରେ ଅଧିକ ମି ତମର ସବୁଠୁ ଭଲ। ଆଁ।
ସବୁ ମିତ ମୋ ଭଲ ବନ୍ଧୁଗଣଙ୍କ ଭିତରେ। ଵ
ଓହୋ ତାଙ୍କ ବିବାହ ହେଇଛି ନା ସେ ଏବେ ସିଙ୍ଗଲ ଅଛନ୍ତି।
ତାଙ୍କର ବିବାହ ସମ୍ପୂର୍ଣ୍ଣ ହେଇଯାଇଚି।
ବା ସମ୍ପୂର୍ଣ୍ଣ ତମ ସହିତ ସେଏ ବି ବ୍ୟକ୍ତିଗତ ସମସ୍ୟା ସବୁ ସେୟାର କରୁଛି କି ନାଇଁ।
ତ ସମସ୍ତେ ସବୁ ସେୟାର କରୁଚି ଏବେ।
ମୁଁ ଜାଣିପାରେ ମୁଁ ଜାଣିପାରେ ହେଲେ ସିଏ ବାହା ହେଇଯିବାଟା ସବୁଠୁ ସହଜ କଥା ନୁହଁ ବାହା ହେଲେ ବୁଝୁ ଛୋଟ କଥା ନୁହଁ ବାହାଘର ଟା ହେଲା ବହୁତୀ ବଡ କଥା ଆମ ଜୀବନ ପରିବର୍ତ୍ତନ କରିଦିଏ ପୁରା ହଁ ରୋଷେଇ କରିବାକୁ ପଡିବ ଗୃହସ ସମ୍ଭାଳିବାକୁ ପଡିବ ସବୁ କିଛି କରିବାକୁ ପଡିବ।
ଆଉ ଗୃହ ନ ସମ୍ଭାଳୀଲେ କେମିତି ହବ।
ଫୁଲ ଜାଣିଛ ମନ୍ଦାର ଫୁଲ ମନ୍ଦାର ଫୁଲ ତମେ ଜାଣିଛ ମ ମନ୍ଦାର ଫୁଲ ନାଲା ନାଲା ହୁଏ। ଆମ ଗୋ ଦାଣ୍ଡରେ ବହୁତ ହି ସାରା ହୁଏ ତମେ ଯଦି କହିବ ତମ ଆଡକୁ କେବେ ମୁଁ ପଠେଇବି।
ହଉ ଠିକ ଅଛି ଆମ ଆଡକୁ ମନ୍ଦାର ଫୁଲ ଦିଟା ପଠେଇବ ତ ଆମ ମା ତାରିଣୀ କ ପାଖକୁ ମୁଁ କଣ ଦେବି।
ହଁ ବା। ହଁ ନିଶ୍ଚିତ ଭାବରେ। ହଁ ଓହ ଆଉ ତମ କୋଉ ମନ୍ଦିର ତମ ସେପଟେ କଣ ଭଲ ଲାଗ ସବୁଠାରୁ
ଆମର ଶିବ ମନ୍ଦିର ସବୁଠୁ ମୋର ପ୍ରିୟର ଦେବତା ହେଲେ ଶିବ ଠାକୁର। ଆମ ଗାଁରେ ଆମର ହଁ
ଓହୋ ଆଉ ଶିବ ଠାକୁର ପାଖରେ ମୁଁ ଶୁଣିଥିଲି ତମ ଶିବ ଠାକୁର ପାଖରେ ଜଣ ଘର ଅଛି ତାଙ୍କ ତ ଏବେ କୋ କୋଠା କରି ଦେଇଛନ୍ତି ଆଗରୁ ଚାଳ ସେ ତାଙ୍କ ଝିଅ ଗୋଟେ ସାନ ଝିଅ ସେ ବହୁତ ଦୁର୍ଦାନ୍ତ ଦିଆଟେ ଥିଲା କାଳେ। ମାନେ ଖାଲି କହିବ ଆମ ଚାଳ ଇଏ ହେଇଯିବ ସିଏ ହେଇଯିବ। ଏମିତି କୁହେ କାଳେ ସିଏ ଏବେ ଅଛି କି ନାଇଁ ନା ବାହା ହୋଇସାଇଲାଣି।
ହଁ ହଁ ସେ ମା ନାନୀ ତ ସେ ଅଛନ୍ତି।
ଓ ହୋ। ଆଉ ଗୁରୁବାର ସେରରେ ଯୋଉ ମାଣ ବସେ ସେ ମାଣ ଗୁଡା କୋଉଠୁ ଆଣାଯାଏ କିଣା ହେଇକି ନା ତିଆରି ହୁଏ।
ସେ ମାଣ ମାଣ ଗୁଡା ସବୁ କିଣ ଯାଏ ବିକ୍ରୟ କରାଯାଏ।
ହଉ। ଏ।
ତାକୁ ଆମେ ମୁୁଲାମୁଲି ଟଙ୍କାରେ ଆମେ ବିକ୍ରୟ କରୁ।
ଓହୋ। ତମେ ତମେ ତିଆରି କରି ବିକି ଶିଖିଚ ତମେ ତିଆରି କରି ଶିଖିଚ।
ହୁ ନାଇଁ ଆମ ଗାଁ ରେ ଯୋଉ କୁମ୍ଭାର ଅଛନ୍ତି ସେ ତାକୁ ତାଙ୍କ ନିଜ ହାତରେ ତାକୁ ଗଢ଼ନ୍ତି। ଆମେ ତାକୁ ମୁୁଲାମୁଲି ଟଙ୍କା ଦେଇକି ଆମେ ତାଙ୍କୁ ସେଥିରୁବିକ୍ରୟ ଆଣୁ।
ବହୁତ ସାରା କୃଷକ ଅଛନ୍ତି ଆମର ଯେମିତି କିି ଧାନ ଚାଷ ବିଲରେ ଭାଇ ଧାନ ଚାଷ ମୁଗ ଚାଷ ବିରି ଚାଷ କୋଳଥ ଚାଷ ଆହୁରି ସବ ପନିପରିବା କାକୁଡି ବୋଇତାଳୁ ବାଇଗଣ କଲରା ସବୁ ପ୍ରକାରର ଫଳ ପନିପରିବା ଲଗାଯାଏ ଫଳ ଭିତ ହଁ ଗାଜର ମୂଳା
ହଁ ହଁ। ଏଇ ସବୁ କଥା ନାଇଁ ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ମୋ ବଡ ବାପା ବଡ ମମି ବଡ ବାପାଙ୍କ ଦି ପୁଅ ଜଣେ ବଡ ପୁଅ ସାନ ପୁଅ ଆଉ ସାନ ବାପା ଆମ ସାନ ମମି ଆହୁରି ବହୁତ ସାରା ଲୋକ ଅ ଛନ୍ତି ହଁ ଅ ତମ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ବଡ ବା ପା ବଡ ମା, ବ ବଡ ବୋଉ, ବଡ ଖୁଡି, ବଡ ଜେଜ, ବଡ ଆ ତ ସବୁ ଅସଛନ୍ତି ଆସନ୍ତି
ହଁ ଆ ଭାଇ ଭଉଣୀ କେତେ ଜଣ ତମର?
ଆମ ଘରେ ଭାଇ ଭଉଣୀ ଆମେଏ ଆମ ଘରେ ମିନିମମ୍ ମାନେ ମାତ୍ର ଆଠ ଜଣ ଆମେ ଭଉଣୀ ଆଠ ଭଉଣୀରେ ଗୋଟିଏ ଭାଇ।
ହଁଅ ବହୁତ ଭଲ କଥା ଏଟା ମୁଁ ମ ମନ ଶୁନିକି ବହୁତ ଖୁସି ହେଇଗଲା ଯୋଉ ଗୋଟିଏ ଭାଇ ଥିବେ ତାଙ୍କୁ ବହୁତ ଭଲ ପାଉଥିବେ। ସମସ୍ତେ ମିଶିକି ନାଇଁ
ହଁ ଆମେ ସ୍ନେହର ଆଦର ସହିତ ତାଙ୍କୁ ବହୁତୁ ଠାକୁରଙ୍କ ପାରେ ପାଖରେ ପ୍ରାପ୍ ପ୍ରାର୍ଥନା କରୁ ଯେ ସେ ଦୀର୍ଘାୟୁ ହଉ।
ହୁଁଉ।
ତାଙ୍କ ଜୀବନ ହସ ଖୁସିରେ ସମ୍ପୂର୍ଣ୍ଣ ଭାବେ ଭରିଯାଉ।
ହଁଅ। ଆପଣ ବାଣ କଣ ଜାଣିଛନ୍ତି? ବାଣ ଆମେ ବାଣ ଆମେ ଦୀ ପାବଳିରେ ବାଣ ଆମେ ଦୀପାବଳିରେ ଫୁଟାଣୁ ମାନେ ଆମର ସେଲ ଆମ ଗାଁ ରେ ଦୀପାବଳି ପର୍ବ ବହୁତ ହି ଭଲ ଭାବରେ ପାଳନ କରାଯାଏ। ଆମେ ସ ସଖାଳୁ ଆଗେ ସମସ୍ତିଙ୍କ ଘରେ ରଙ୍ଗୋଲି ବନା ହୁଏ ରଙ୍ଗରେ ନିଜ ଘର ଦୁଆରେ ଆଗେ ପଡେ ବୁ ଫୁଲ ହୁଏ, ଠାକୁର ହୁଏ, ଦୀପ ହୁଏ, ଯିଏ ଜା କରି ପାଇଲେ। ସବୁ ଘର ଜିନିଷ କଢା ହେଇକି ଝଡା ଝଡି ହୁଏ ଦୀପାବଳି ପୂର୍ବ ଦିନ। ଦୀପାବଳି ଦିନ ବହୁତ କୁଜା ଧୁମଧାମ ରେ ହୁଏ। ତାପରେ ହେଲାଆ ତାପରେ ଦୀପାବଳିରେ ତ ବାଣ ଫାଣ ଆମେ କିଣୁ ବାଣ ବ କିଣି ସାଇଲା ପରେ ଆ ବାଣ କିଣି ସାରିଲା ପରେ ରାତିରେ ବାଣ ବହୁତ ଫୁଟଉ ଆମେ। ଏମିତି କରି ବହୁତ ମଜାମସ୍ତି କରିକି ଆମେ କରୁ।
ଓହୋ ଭଲ ଆଉ
ଆଉ ତମେ ଆଉ ତମ ଆଡେ କେମିତି ସବୁ ପାଳନ କରାଯାଏ ଦୀପାବଳି ପର୍ବ?
ଆମ ଗାଁରେ ବାଳ ଫୁଟାଯାଏ ଆମେ ସବୁ ମିଠା ଖାଉ। ଆମ୍ବ ଖାଉ କଦଳୀ
ହଁ ହ ପଣସ ଖାଅ?
ନାଁ ପଣସ
ଆମ ତମ ମାମୁଁ ଘରୁ ଆସେ ନା ସାବିତ୍ରୀ ବ୍ରତରେ ତମ ମାମୁଁ ଘରୁ କଣ ସବୁ ଆସେ?
ସାବିତ୍ରୀ ଓଷା ହେଲା ଆମ ଓଡିଆ ମାନଙ୍କର ଗୋଟେ ପରମ୍ପରା ଆମ ସ୍ତ୍ରୀ ଲୋକଙ୍କ ପାଇଁ ଗୋଟେ ତାଙ୍କର ସ୍ଵାମୀ ହେଲେ ସତ୍ୟବାନ।
ହଁ। ଓହୋ ତ ମାମୁଁ ଘରୁ ସବୁ କଣ ଆସେ?
ମାମୁଁ ଘରୁ ସବୁ ଉଁ ସ ଦା ପାଖକୁ ଆସେ।
ଓହୋ ହୁଁ। କୁ